ହ୍ୟାଲୋ। ଏ ରୋଷେଇ ଚାଲିଛି ଆଉ।
ଚାଲିଛି କଣ ସରିନି ଏତେ ଲେଟ୍ ହେଲାଣି?
ନା ବା ରୋଷେଇି କରିନି। ଷ୍ଟୋର ଏଇକିନା ବନ୍ଦ ହେଲା ଲେଟ ହେଲା ଆଉ।
ହଁ କଣ ରୋଷେଇ କରୁଛୁ?
ହଉଛି ଏବେ ରୋଷେଇ ଆଉ ରୋ
ଆଇଟମ୍ କଣ? ଆଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
କରୁଛୁ କଣ?
ଭଏସ୍ କ୍ଲିଅର ଆସୁଛି ଏବ଼େ?
ହଁ ହଁ ଆଇଲା।
ହଁ ମୁଁ କହିଲି ଆଇଟମ୍ କଣ ହେଇଛି ରୋଷେଇ?
ଆଟମ ଆ ରୁଟି ଡାଲମା
ଓହୋ ସ୍ତୋବାର ଆଉ ନାହିଁ। ମୁଁ ଏ ବାହାରେ ବସିଛି ପବନ ଟିକେ ହଉଛି ତ ବାଲକୁନି ରେ ବସିଛି ଆଉ।
ହ୍ୟାଲୋ।
ହୁଁ କହ।
ନଲେ କାଲି ନିଶ୍ଚନ୍ଦ କହିଚି ଯିବାକୁ ପଡିବ।
କହିଁ?
ଅ ସେଠି ମାସେ ଖଣ୍ଡେ କିନା ରହିବାକୁ ପଡିବ ସେଠି ପିଲା ସଟ୍।
ଓହୋ।
କଣ କରିବା ଟେନସନ କାମ ଆଉ।
ଘରୁ କେବେ ଯିବୁ?
ଘରକୁ ଏଇନା ଯିବାର ନାଇ ଆଇ ଯାଥିଲଥିଲେ କତରେ ଯଥିଲା ରଜ ବେଳକୁ ଦେଖିବା କଣ ହେବ।
ହୁଁ।
କ ଆଉ କ ଚନ୍ଦନ ହକ ପଳେଇବେ କି ପୁଣି?
ହଁ ସେ ରହିଲାନି ବା ସେଆଡେ ପଳେଇ ଆଇଲା।
କାଇଁ?
ଏ ବହୁତ ଗରମ ସେଠି ହଉଛି ଜାଗା ବି କମ୍ଫର୍ଟେବୁଲୁ ନଥିଲା। ଭଲ ଜାଗା ନଥିଲା ସେଠୁ ଗୋଟେ ଗଲା ଦେଖିଲା ଖାଇବାକୁ ବି ଯୁ ର ଯୁ ଖାଇବାକୁ ଯିବ ସେଠି ଗୋଟେ ଦିିକିଲୋମିଟର ଦୂର। ତାକୁ କହୁଥିଲେ ଜଙ୍ଗଲ ଭିତରେ ଅଫିସ ଟା ତାର। ସେଟୁ ମନ ହଁ। ସେଠୁ ମନା କରିଦେଲା ପଳେଇ ଆସିଲା ଆଉ। ବାଙ୍ଗଲୋରେ ପ୍ରୋବ୍ଲେମ୍ ହେଲା ବୋଲି ପଳେଇ ଆସିଲା।
ତମେ ମାନେ କଣ ଅଫିସ ପଳେଇଲାଣି ନା ଆ ପର୍ସନାଲ୍।
ଓ କଣ ପ୍ରୋବ୍ଲେମ ହେଲା ଆର।
ଓହୋ।
ହଁ ପଳେଇସିଲା ଯିବାଳ ଆଉ କୋଉଠି ଦେଖିକି ଯିବ ଆଉ।
ହଉ।
ଗରମ କେମିତି କଣ ହଉଛି?
ଗରମ ତ ସାଙ୍ଗତିକି କି ବାରେ ଆମେ ଛାତ ଉପରେ ଶୋଉଛୁ ବା।
ହୁଁ।
ହୁଁ।
ବହୁତ ଗରମ ହଉଛି ଆଉ।
ଛାତ ଉପରେ ଶୋଉଛି ଦିତାଲା ଉପରେ ସେ ସକାଳ ପାଞ୍ଚ ଟା ବେଳକୁ ସୂର୍ଯ୍ୟ କିରଣ ପଡ଼ିକି ନିଦ ଭାଙ୍ଗି ଯାଇଛି।
ହୁଁ ଏ ତ ଭାଙ୍ଗି ଯଉ ତ ଆଉ ଇଏ ହଉନି କାକର ଫାକର ପଢଡୁନି?
ନା କାକ
ମୁହଁ ଫୁଅ ଫୁଲିଯାଉ ନି ସକାଳୁ ଉଠିଲା ବେଳୁ।
ନା ଭୟଙ୍କର କେମତି ନିଦ ଲାଗୁଛି ଏମତି ଇଏଟା।
ପବନ ଭଲ ହଉଛି ଆଉ ନିଦ ଲା
ଚା ଚା ଅନିଦ୍ରା ହେଲା ଭଳିଆ। ନିଦ ସାଙ୍ଘାତିକ ନିଦ।
ଗାଁରେ କଣ ଯାତ୍ରା ପଡିବ?
କଉନ କେବେ ହବ ବା?
ଓ ଶୁଣିବାକୁ ପାଇଥିଲା ଆଉ ପଢିବ କି ନାଇ ଜାଣିନି କହୁଥିଲା କକା କହୁ କକା କହୁଥି କକା କହୁଥିଲେ ଯାତ୍ରା ପଡିବ ବୋଲି ମନା କରୁଥିଲା ସେ ହେବନି ବୋଲି।
ନାଇଁ ସେଇ ବା କହୁଥିଲା କହିଲା ହେବ ବୋଲି।
ହଁ କହୁଥିଲା ହବ ବୋଲି। କଣ କେଜାଣି ହବ? ଦେ ତିନି ଚାରି ଦିନ ହେଲେ ଦେଖିଆ ଗୋଟେ ଦିନ ଆଡେ ଯିବା ଗୋଟେ ଦିନ ଯିବା।
ହଁ।
ହୁଁ।
ଓହୋ।
ବୁଲାବୁଲି କରିବାକୁ କୁଆଡେ।
ଲାଇବ୍ରେରୀ ଯାଇଥିଲୁ।
ନାଇବା ବେକରେ ରକା ପସିଛି ଦି ଦିନ ହେଲାଣି କାଲିଠୁ ବେକକୁ ଜମା ଭଲ ଲାଗୁନି। ବେକ ବୁଲେଇ ହଉନି ଟୋଟାଲ ମେଡିସିନ ଖାଇଛି ଟିକେ କମିଛି। ଦି ଦିନ ହେଲାଣି ଯାଇନି ଟୋଟାଲ ଆଉ। କାଲି ଯାଇଥିଲି ପଳେଇ ଆସି ଦି ଅଧଘଣ୍ଟା ଖଣ୍ଡେ ରହିଲି ବିନ୍ଧିଲା ଯେମିତି ଅଧିକା ହେଲା ପଳେଇ ଆଇଲି।
ହ
ଆଜି ବି ଆଉ ଗଲିନି ଭଲ ଲାଗିଲାନି ଭଲ ଲାଗୁନି ସେଠି ଗୋଟେ ବସିଲା ବେଳକୁ ପୁରା ଗୋଟେ ଜାଗାର ସେମିତି ବସିବାକୁ ପଡୁଛି ନା ବହୁତ ସମୟ ଧରି ବସିବାକୁ ପଡୁଛିୁ ତ ସେ ହୁଁ ବହି ଆରେ ନିଜେ ହାକ୍ ନିଜେ ବହି ନେଇ ନିଜେ ବହି ଫଇ ନେଇ ପଢିବୁ ସେଇଠି ନା ସବୁ ବହି କଁ ରହିବ। ଆରେ ଗୋଟେ ଜା ନା ନା ସେଇଟା ଇଏ ଲାଇବ୍ରେରୀ ନା । ତୁ ଯିବୁ ବହି ଫଇ ତୋର କଁ। ତତେ ଗୋଟେ କେ ଇଏ ଟାଇପ ର ମିଳିବ ଯେମିତି ପିଲା ବସିଥିବେ କୋଠରୀ ଟାଇପର ହେ ମିଳିବ ତୁ ସେ ତାରି ଭିତେରେ ବସିବୁ ପଢିବୁ। ମାନେ ଯେମିତି। ସ୍କୁଲରେ ଯେମତି ଚେୟାର ଟେବୁଲ ପଡେ ନା ସେମିତି ପୁରା ଟେବୁଲ ହୁଏ ଚେୟାର ୟାର ପଡିଥିବ ହେଲା ଆଗରେ ଯେମିତି ଡେକ୍ସ ଡେକ୍ସରେ ମାନେ ତୋର ଗୋଟା ଦି ଦିଟା ଡେକ୍ସ ଭିତରେ ଦି ପଟ ଗୁଡା ଡେକ୍ସ ଫା ଇଏ ଥିବ କଭର ଥିବ ଆଉ। ଏପଟ ସେପଟ କରି ଆଉ ବାଡ଼ ଦିଆ ହେଇଥିବ ଆଉ ସେମିତି ତୁ ସେଠି ବସିବୁ। ସେଇଠି ବସିବୁ ପଢିବୁ ତୁ ତୋର କେହି ପାଟି କରିବାର ନାଇଁ ସମସ୍ତେ ପଢୁଥିବେ ନା। କେହି ପାଟିକଲେ ଚୁପ୍ ଚାପ୍ ତୁ ତୋର ଯିବୁ ପଢିବୁ। ମନୁକୁ ପଢ ବହିରୁ ପଢ ଯେମିତି ପଢୁଛୁ ପଢ।
ତୁ ଆରାଇ ଅମିନ ରେ ପକେଇଛୁ?
ନାଇଁ ମୁଁ ପକେଇନି ପ୍ରିପେୟାର ହେଇନଥିଲି କଣ ପକେଇବି ତାକୁ।
ତୋ ପ୍ଲସ ଥ୍ରୀ ଇଏ ଭାରି
ହଁ ହଁ ସରି ଯାଇଛି।
ବହୁତ କଷ୍ଟରେ ସରିଲା। ଭଏସ୍ କ୍ଲିଅର ଆସୁନି ତୋର ହ୍ୟାଲୋ। ହ୍ୟାଲୋ।
ବିହନ
ଆଁ କଣ।
ହ୍ୟାଲୋ।
ହଁ କହ।
ସିଜିଏଲ୍ ଆସିଛି।
ହେ ଇଏ କଣ ଛୋଟିଆ କଥା ପଢା ପଢି ନ କଲେ କଣ ପକେଇବୁ। ଏଟା ପଢାପଢି ନ କଲେ ପକେଇ ବୁ ପାଗଳ ନା ଗୋଟେ କେଡେ ବଡ ସାଲ ସିଲାବସ ଆଣିଛୁ ତ ତାର। ସିଏ ଆମ ଚାପଟର ଅଲଗା ସେ ଚାପଟର ଅଲଗାଉ ରହିଛି ବୋଲି କଣ ସିଆକୁ
ସିଲାବସ ସିଲାବସ ଏଥର ସ ଯିଏ ଦେଇନାହାନ୍ତି ୟୁପିଏସି ଚଳିବ। ହଁ ଆଙ୍କର କ୍ଵସଚିନ କାଲି ପଡ଼ିଚି ଦେଖିଚି ଟିକେରେ ଚାଲିଚି ପୁରା।
ହୁଁ ବହୁତ ହଁ ମୁଁ ଦେଖା ଆଜି ଦେଖୁଥିଲି ଗୋଟା ଦିଟା କ୍ଵାସଚୀନ ପକା ଆମେ ଆମ ଉପରୁ ଉ
ସବୁ ଆଉଟ ଅଫ୍ ସିଲାବସ ମୁଁ ଖାଲି ଦେଖିଲି ମୁଁ ଛଅଟା କ୍ଵସଚିନ ଦେଖେ ଇରେ ଡାଉନଲୋଡ କରି ସ ଛଅଟା କ୍ଵସଚିନ ଦେଖିଲି ଗୋଟାଏ ମାନେ ମତେ କୋଉଠି ଶୁଣିଆ ଵାଲା ଦେଖିଲା ଭଳିଆ ଲାଗିଲାନି। ଶହେଟା ରୁ ଶହେଟା ବ୍ଲାଙ୍କ ମାନେ ମୂଳରୁ ପୁରା ଇଏ ଆଉ ଅଚିହ୍ନା ସେ କ୍ଵସଚିନ ସହିତ।
ଆ ସେ ପୁରା କୋଶ୍ଚିନ୍ ଆମେତ ପୁରା ପାଇବୁନୁ ଗୋଟାଏ କୋଶ୍ଚିନ୍ ପାଇବୁନୁ ଓରଠର।
ଗୋଟାଏ ବାବନେ ମୂଳରୁ ଆରେ ଶୁଣିଆ ମାନେ ଟିକେ ନଜର ଅନ୍ଦାଜ ନାହିଁଯେ ଗୋ
ଏ ସେ ପୁରା ହାଇ ଲେବୁଲ କୋସଚିନ ଗୁରା-ଆ-ଆ ଖାଲି ଦେଖିବୁ-ଉ-ଉ-ଉ କୋଉଟା ଠିକ୍ ଆ ଭିତରେ ଏ ଠିକ୍ ନା ବି ଠିକ୍ ନା ଏ ବି ଦି ଟା ଠିକ୍ ଏମିତି ସବୁ କୋସଚିନ।
ହ ଭାରି ଇଏ ପଡିଛି କ୍ରିଟିକାଲ ପଡ଼ିଚି ଇଏ ଯା ଏଥର ଦେଇନି ଭଲ ହେଇଚି।
ହୁଁ। ଏ-ଏ-ଏ ୟୁ ପି ଏସ୍ କଣ ବଜେଇବା ସହଜ ବହୁତ କଷ୍ଟ ନା। ପଚାରୁଥିବୁ କୋଉଠୁ କୋ କୋଉଠୁ କୋଉଠୁ ପ୍ରଶ୍ନ ପଚାରିବ।
ହେଟା ଖାଲି କୋସଚିନ ଦେଖି-ଇ-ଇ-ଇ ପୁରା ମୁଣ୍ଡ ଖରାପ୍।
ହୁଁ।
ତୋର ଖିଆ ପିଆ ସରିଗଲାଇ?
ହଁ ଖିଆ ପିଆ ସରିଲାଣି ହେଇଥିଲା ଭାତ ଭାତ, ଡାଲି ଆଉ-ଉ-ଉ-ଉ ଭେଣ୍ଡି ଆଳୁ ଭଜା।
ହଉ।
ସକାଳେ-ଏ-ଏ-ଏ ଆ ମୁଁ କରିଥିଲି ବା ଆଜି। ସକାଳେ ହେଇଥିଲା ଭାତ, ଡାଲି-ଇ-ଇ-ଇ ଆଳୁ। ପୁରା ଗରମ ହଉଛି ଗ୍ୟାସ ପାଖରେ ଠିଆ ହେଇ କଲା ବେଳକୁ
ସାଙ୍ଘାତିିକ ଗରମ ବା।
ହୁଁ।
ହୁଁ।
ମୋର ବସି ହଉନଥିବ ଗରମ ଯୋଉ-ଉ-ଉ ହୋଉଥିବ-ଅ-ଅ ରୋଷେଇ ଘରେ ଆଉ ଠିଆ
ଠିଆ ଠିଆ କରି ମୁଁ ରୋଷେଇ କରୁଥିବ ମାନେ ଝାଳରେ ପୁରା ବୁଡ଼ିଥିବୁ ଗାଧେଇ ଯିବ। ଏତେ ଜୋରେ ଗରମ ହଉଚି।
ସାଙ୍ଘାତିକ ଗରମ।
ପାଖରେ ଏଇଠି ଏୟାରପୋର୍ଟ ଅଛି ଖାଲି-ଇ-ଇ-ଇ ଦି ମିନିଟ ରେ ଦି ମିନିଟ୍ ଖାଲି ଉଡାଜାହାଜ ଯାଉଚି।
ଆ ଭଲ ଆଉ ପାଖରେ ଦେଖୁଛୁ।
ଅ।
ଭଲ ଏୟାର ପୋର୍ଟ ଦେଖୁଚୁ ପାଖରେ ଏରୋପ୍ଲେନ୍ ଦେଖୁଚୁ ଆଉ କଣ।
ସବୁବେଳେ ଦେଖି ଦେଖି
ଆରେ-ଏ-ଏ-ଏ ରୋଷେଇ ଲେଟ୍ ଟିକେ ହେଇଗଲା।
ଖାଇବ କେତେ ବେଳେ? ଖାଇବ କେତେବେଳେ? ହ୍ୟାଲୋ।
ହ୍ୟାଲୋ।
ହଁ। ମୁଁ କହିଲି ଖାଇବ କେତେବେଳେ?
ଶୋଇବା ଆଉ। ସାଢେ ଏଗାର ବେଳକୁ ଶୋଇବ ଆଉ।
ବାରଟାଳୁ ତ ଶୋଉଚୁ।
ତ ଗରମ ତ ଜବର ହଉଚି।
ହୁଁ ଉ।
ଘରୁ କଲ୍ କରିନାହାନ୍ତି?
ଘରୁ ନାବା କରିନାହାନ୍ତି, ମୁଁ କରେ ସେ ଖାଇ ପିଇ ସରୁ ସରୁ ଏଗାରଟା ହୁଏ। ଏଗାରଟା
ଓହୋ, କହୁନାହାନ୍ତି ଆ ଯିବା କେବେ?
ଯିବାକୁ କହିଲେ କଣ ହବ, ଯିବାକୁ କହିଲେ ଗରମ ବି ହଉଛି
ହଁ ଏ ଯାଇବି ଏବେ କିଛି ଲାଭ ନାହିଁ ଯୋଉ ରେଟ ରେ ଗରମ ହଉଛି।
ନା କୋଟେ ଖାଲି ବସି ବସି ଦିନ ପାଇଲା।
ହୁଁ। ବୋଉ ବୋଉ ଫୋନ କରିଥିଲା କହିଲା- ଗରମ ହଉଛି ପଳେଇ ଆସୁନୁ, କାହିଁ ରହିଛୁ? ବହୁତ ଜୋର ଗରମ ହଉଛି, ପଳେଇ ଆସେ।
ହୁଁ।
ନାଇଁ ମ ଘରକୁ କଣ ଯିବା। ରହିବାକୁ ପଡିବ ନା, ସମସ୍ତେ ପୁଣି ରହୁଛନ୍ତି ନା ନାଇଁ।
ଆଁ
ଏ ସମସ୍ତେ ପୁଣି ରହୁ ଛନ୍ତି ନା ନାଇଁ, ଆମେ ପଳେଇଗଲେ କଣ ହବ, ହୁଁ। ତମେ ତ ସାତଟାରୁ ବସୁଥିବ ଦଶଟା ଆଙ୍କେ ପୁରା ଏସି ରେ ବସୁଥ।
ଆଁ ଏ ସିଏ ଯାହେଲେ ବାହାରେ ରହିବାକୁ ପଡୁଛି, ରୋଷେଇ ବସେଇ ଇଏ ଫିଏ କାମ।
ସେ କେତେବେଳେ କେମତି କଣ ନା ଆ ପ୍ରାୟତଃ ଏ ସି ରେ ବସୁ। ରାତିରେ ତ ଉପରେ ଯାଇଁ ଶଉଚୁ ଆଉ ଅସୁବିଧା କଣ? ହୁଁ, ହଉ ଠିକ୍ ଅଛି ଆଉ।
ହଉ ମୁଁ ଯାଉଛି ଖାଇଦିଏ।
ହୁଁ।
ହଉ।